ହ୍ୟାଲୋ।
କଣ କରୁଚନ୍ତି?
ମୁଁ ଶୋଇଚି ଏମିତି ଆଉ।
ଓହୋ ଆଉ ଖାଇସାରିଲେଣି ମୁଁ ବି ଶୋଇଥିଲି।
ହଁ ଖାଇବା ସରିଲାଣିି। ହଁ ଖାଇବା ସରିଲାଣି।
କଣ କଣ ଖାଇଲେ?
ମୁଁ ରୁଟି ଭଜା।
ଓ ହୋ ନା ମୁଁ ଖାଇନି ଆଉ ଟିକେ ପରେ ଖାଇବି ଆଉ।
ଅ ହ।
ସନ୍ଧ୍ୟାବେଳେ ଖାଇଦେଇଛି ନା ବାହାରକୁ ଯାଇକି ନା। ଆଉ ଭୋକ ହେଇନି ସେ ସେଥିପାଇଁ ଖାଇନି ଆଉ। ଆଉ ଟିକେପରେ ଖାଇବି ଶୋଇବି ଏକାଥରେ ଆଉ। ଆଉ ରଜ କେମିତି କଣ ପାଳିଲେ?
ହଁ ଆମର ତ ଏଠି ବହୁତ ବଢିଆ ରଜ ହୁଏ।
ଆଉ ତମ ଜାଗା କୋଉଠି କି? ଘର କୋଉଠି କି?
ଆମର ଭୁବନ ପାଖରେ।
ଅ ହଁ।
ତମର?
ଆମର ବି ସେଇ ଭୁବନ ପାଖରେ। ଗାଁ ନା କଣ?
ଗାଁ ନା ଥୋଡୀ ନା କହିହବ ସମସ୍ତଙ୍କୁ।
ଉଁ ହୁଁ। ।
ଯେତିକି ଜଣ କେତେ ଜଣ କଥା ହେଲିଣି ସମସ୍ତେ ପ୍ରାୟ ଭୁବନର।
ହଁ।
ତମର ବି କଣ ଏ ଭୁବନ ପାଖା ପାଖି ଗାଁ ନା କଣ?
ହଁ ଭୁବନ ପାଖ ପାଖି।
ନା ସେ ପ୍ରପର ଭୁବନ ନାଇଁ ଭୁବନ ପାଖାପାଖି।
ଭୁବନଠୁ ସାତ ଆଠ କିଲୋମିଟର ଦୂର ଆଉ।
ଆମର ଦଶ କିଲୋମିଟର।
ଓ ଆଚ୍ଛା ମୁଁ ଜାଣି ଗଲି ଠା ଯୋଉ ଆଉ କେମିତି କଣ ରଜ କଣ କଣ ପିଠା ହେଇଥିଲା?
ଅପେକ୍ୟା ହେଇଥିଲା ପୋଡ ପିଠା ଯେମିତି ଯା ପିଠା ହବ କଥା ହେଇଥିଲା।
ତମର ଝିଅ ଅଛି ନା ତମେ ମୁ ତ ଅଲରେଡି ଶାଶୁଘର ବହୁତ ରଜ ଆମ ପାଇଁ ସେମତି କିଛି ବାହରେ ଯାଇକି ଏନଜୟ କରିବା ପାଇଁ ହୁଁ ହୁଁ।
ଓହୋ ଆ ଆମର ବି ଏ ରଜ ଭଲ ହେଇଥିଲା ଆମ ଗାଁରେ ଭଲ ମାନେ ଫାଷ୍ଟ ଟାଇମ୍ ମହଉର୍ତ୍ସବ କରିଥିଲେ। ତ ବର୍ଷାରେ ସବୁ ଇଏ ହେଇଗଲା ବର୍ଷା ହେଲା ନା ରାତିରେ। ଏ ତ ବର୍ଷା ହେଲା ସେଇଥିପାଇଁ ମାନେ ଏତେ କିଛି ଭଲ ସେ ତ ହେଇପାରିଲାନି ଆଉ ତାର ଜିନ ବର୍ଷା ହେଲା ଆଉ। ତ ଆମର ସବୁ ହେଇଥିଲା ଦୋଳି ଚକ୍ରି ଦୋଳି ମିସନ ଦୋଳି ଏ ସବୁ ହେଇଥିଲା। ସବୁ ମାନେ ଯୋଉ ବାହା ହେ ହେଇ ତାଙ୍କୁ ଡା ତାଙ୍କୁ ଡାକା ହେଇଥିଲା। ତାଙ୍କ ପାଇଁ ନ ଏ ଭୋଜି
ତମ ଗାଁ ନା ତାହେଲେ ଫାସଲେଟର କଣ ପି?
ହଁ।
ପି ତ?
ହଁ ହଁ।
ମୁଁ ଜାଣିପାରିଲି।
ହୁଁ।
ହଁ ସେଟା ଆମର ଅଛନ୍ତି।
ସବୁ ଆସିଥିଲେ ତ ସବୁ ରଜ ବର୍ଷା ଇଏ କରିଥିଲା ଦିନ ପୁରା ଖରା ହେଲା ଜୋରେ ସନ୍ଧ୍ୟାବେଳ ସବୁ ଆୟୋଜନ କରିଥିଲେ ନାଚ ଫାଚ ପାଇଁ ଆୟୋଜନ କରିଥିଲେ ସବୁ ଇଏ ମାନେ ଇଏ ହେଇଗଲା ବର୍ଷ ଯୋଗୁ ଆଉ କିଛି ହେଇପାରିଲଲାନି ତ ମୁଁ ପଳେଇ ଆସିଲି ବାହାରେ ଆସି ବାହାରେ ଜବ୍ କରିୁଛି ନା ତମେ ସୋମବାର ନା ପଳେଇ ଆସିଲି ତ ଏଠି ବି ରଜ ମହଉର୍ତ୍ସବ ଭଲ ସେ ହୋଉଥିଲା। ନା କି ବୁଲାବୁଲି କଲ ଭଲ ସେ ଆଉ
ବଢିଆ ଆଉ ଘରେ ସମସ୍ତେ କେମତି ଅଛନ୍ତି?
ଘରେ ସବୁ ତ ଗାଁ ଘରେ ଗାଁରେ ଅଛନ୍ତି ମୁଁ ତାଙ୍କ ଭିତରେ ରହୁନି ମୁଁ ବାହାରେ ରହୁଛି।
ଅ ହଁ।
ବାହାରେ ଜବ କରିଛି ବାହାରେ ରହୁଛି। କେତେବେଳେ ଏମତି ବୁଲିବା ପାଇଁ ଯାଏ ଆଉ।
ହଁ।
ଆଉ ତମ ଘରେ ସବୁ କେମତି ଅଛନ୍ତି?
ସମସ୍ତେ ଭଲ ଅଛନ୍ତି।
ହଁ।
ତାହେଲେ ସବୁ ଆମର ଏଇ ବଡ ସାଇଟ ପିଲା ପରେ ଅଛନ୍ତି
ହଁ ସେ ଯା ଆପ ହୁଁ। ସେଠି ଆମ ସାଇଡ ସବୁ ପିଲା ଅଛନ୍ତି। ଆଉ ଏମିତି
ମତେ ତମର ସେ । ଉଁ ତମରି ଗାଁ ରୁ। ତମରି ଗାଁ ଥିଲା ମତେ ନେଇକି ଯାଇଥିଲ।
ଏଇରେ କଥା ହୁଅ ଉଁ। ଆଉ କେମିତି ଏବେ ତ ଆସିଲାଣି ରଥ ଯାତ୍ରା ତ ପାଖେଇ ଆସିଲେଣି। କେମିତି କଣ ତମ ଆଡେ ରଥ ସେ କେମିତି କଣ କରୁଛନ୍ତି?
ହଁ ଆମ ଆ ତ ଗୋଟେ ରଥ ଭଲ ସେ ହୁଏ। ଆମର ଜଗନ୍ନାଥ ମନ୍ଦିର ଅଛି। ବଡ଼ ମନ୍ଦିର ପୂଜା ଫୁଜା ହୁଏ ଭଲସେ।
ଓହୋ ଆମର ବି ରଥଯାତ୍ରା ହୁଏ ଆମର ରଥ ଭାଙ୍ଗି ଯାଇଛି ଆମର ଏ ବର୍ଷ ନୂଆ ରଥ କରୁଛନ୍ତି ଗାଁରେ।
ଆମର ଆମର ତ ପୁରା ଆମର ଗଛ ଣା ହୁଏ ଆମର ଗାଁ ଦାଣ୍ଡ ସବୁ ପୁରା ଝୋଟି ଫୁଟି ପଡେ। ମାନେ ମ ରଙ୍ଗୋଲି କରାଯାଏ ବଡଦାନରେ ଝଉଣା କରାଯାଏ। ସେଇ ସବ ହୁଏ।
ମୁଁର ଗାଁ ଘର ଯେପାର ମେଠ ଅଛି ଇସ୍କନ ଅଛି ଗୋଟେ ଇସ୍କନ ମନ୍ଦିର ଅଛି ଜାଣିଥିବେ? ଇସ୍କନ ମନ୍ଦିର ଅଛି ସେଠି ହଁ ଏଠି ପୁରା ମାନେ ଭଲ ସେ ରଥ ଟ ତିନିଟା ପୁରା ବଡ ବଡ ରଥ ହୁଅନ୍ତି ପୁରୀ ଯେମିତି ହୁଏ। ସେ ଲୋକ ହୁନ୍ତିନି କି ବହୁତ ଭୁବନେଶ୍ୱ ରେ ବହୁତ ଲୋକ ହୁଅନ୍ତି ଏ ବହୁତ ଲୋକ ହୁଅନ୍ତି ତ ଭଲ ସେଇଠି ଆଉ ଭାବୁଥିଲୁ ଆମେ ପୁରୀ ଯିବୁ ବୋଲି କିନ୍ତୁ ଏତେ ଆଶ୍ରୟ ଏତେ ଗହଳି ଲୋକ ସବୁ ମରି ମୁରା ଯାଇଥିଲେ। ଯୋଉ ଗରମ ହଉଛି ତ ଯାଇ ହବନି। ସେଇଥିପଁ ଆମେ ଏଇଠି ୟଜ ଭାବିଲୁ ସବୁ ରଥ ମାନେ ଟାଣା ଟୁଣି କରିବୁ ଯାଇଥିବା ସାଙ୍ଗମାନେ ଆଉ। ।
ହ ହଁ।
ହୁଁ ହୁଁ। ତମେ ମାଉସୀମା ମନ୍ଦିର ବି ଥିବ ତ ସେଇଠି ଠାକୁର ଯାଇକି ମାଉସୀମା ମନ୍ଦିର ଭିତରେ ମାଉସୀମା ଘରେ ରହିବେ।
ହଁ।
ଦଶହରା ବି ପାଖି ଆସିଲାଣି ସବୁ। ଦଶହରା ତ ଭଲ ସେ ଭୁବନ ଦଶହରା ତ ହୁଏ ଭଲ ସେ। ହୁଁ ଭୁବନ ଜାଗା ଦେଖିବା ପାଇଁ ଦଶହରା ନା ନାଇଁ?
ହଁ ସେ । ମାନେ ଏବେ ତ ଖୋଦରୁ କଣ ଦହୁଛି ସବୁ ପର୍ବପର୍ବାଣି ଷ୍ଟାର୍ଟ ହେଇଗଲା ପୁରା ସରସ୍ଵତୀ ପୂଝା ପର୍ୟ୍ୟନ୍ତ।
ଉଦୟପୁଣି କେବେ କି?
ଭୁଉଣୀ ଆଉ ଗୋଟେ ମାସ ପରେ।
ହଁ।
ଜୁଲାଇ ମ ଅଗଷ୍ଟରେ ଷ୍ଟାର୍ଟ ହେଲା।
ଆଗଷ୍ଟ ଖୁଦ୍ରୁ୍କୁଣୀ ବା ଅକ୍ଟୋବର ଆଡ଼କୁ ନା କ? ସେପ୍ଟେମ୍ବର ଅକ୍ଟୋବର ଆଡ଼କୁ।
ଅଗଷ୍ଟ ଅଗଷ୍ଟ।
ହଁ ହ। ଜୁନ୍ ଜୁଲାଇ ଅଗଷ୍ଟ ବାର ମାସ ଜୁଲାଇ ଅଗଷ୍ଟ ତାରେ ଅଗଷ୍ଟ ଏ।
ହୁଁ।
ହଁ ତାପରେ ସବୁ ତ ଷ୍ଟାର୍ଟ ହବ ସେଠି କୁଆଁରେ ପୂର୍ଣିମା ଲକ୍ଷ୍ମୀ ପୂଜା ତାପରେ ସବୁ ଷ୍ଟାର୍ଟ ହବ ଆଉ।
ହଁ।
ଆଁ ତମେ ଖୁଦୁରୁକୁଣୀ ଓଷା ପ୍ରାୟ କରୁନଥୁବ ମାନେ ବା ଆ-ଆଗରୁ ଝିଅ ବେଳେ କରୁଥୁଲ ନା?
ହଁ।
କେମତି କଣ ମାନେ ସବୁ ଥିଲା ଇଏ? ଆମର ତ ଏବେ ମାନେ ଚେଞ୍ଜ ସବୁ ହେଇଗଲାଣିି ସବୁ। ଆଉ ଏଥର ଝିଅମାନେ ସବୁ ମାନେ ଘରୁ ଗାଧେଇକି ଯାଉଛନ୍ତି ବାଳୁକା ପୂଜା କରୁଛନ୍ତି ଯାଇକିନା ଗାଧେଇ
ନା ନା ଆମର ଆମେ ସମସ୍ତେ ଆମେ ସବୁ ପୋଖରୀ ସବୁ ଯାଇକି ଗାଧୁଆ ପାଧୁଆ କରୁ ବାଲୁକା ପୂଜା କରୁ। ପାଣିରେ ବୁଡିକି ମାନେ ବାଲି ନେଇକି ଆସିକି ବାଲୁକା ପୂଜା କରାହୁଏ। ଏମିତି ହୁଏ ଫୁଲ ତୋଳିବାକୁ ଯାଆନ୍ତି ସବୁ ବୋହୁତ ମଜା ହୁଏ।
ଆ ଆମେ ତ ରାତିକୁ ହିଁ ଏଇଟା ଗୋଟେ ଅଛି ରାତିକିରୁ ଯାଇକିନା ମୁଁ ଆମ ଯାମୁ ଯୋଉ ସାଇଟାରେ ଦିଟା କୁହନ୍ତି ଖୁଦୁରୁକୁଣୀ ଓଷା ହେଲା ତ ଆମେ ତ କଣ୍ଟେଷ୍ଟେ ଏପଟେ ମାନେ କରୁ ସେମାନେ କଣ କରନ୍ତି ରାତିରେ ଶୋଇବେନି ରାତି ବାରଟାରୁ ଯାଇଁ ଫୁଲ ସବୁ ଆଣନ୍ତି ଭାରି ଚୋରି କରିକି। ତମେ ପାଉନୁ ଆମେ ଆଉ କଣ କରୁ ଆମେ ପୁରା ବସଥିବୁ ବସଥିବୁ ରାତି ଏଗାରଟା ବେଳକୁ ଯିବୁ ଯୋଉ କଢକଢ ମନ୍ଦାର ସବୁ ହେଇଥିବ ସେ ସବୁ ତୋଳିକି ଆଣିବୁ ଭାରି ତ ମନ୍ଦାର ଫୁଲ ଅଧିକ ଦରକାରନା ଠାକୁର ମାଆଙ୍କ ପାଇଁ। ତ ସବୁ ଆମେ ଫୁଲକୁ ଲୁଚେଇକିନା ତୋଳିକି ଆଣିଥିବୁ ସେଗୁଡା ସକାଳକୁ ମାଳ ଶୁ-ମାନେ ଛାତ ଉପରେ ରଖିଦେଲେ ପୁରା କଢ ଇଏ ହେଇ ଯାଇଥିବ।
ହଁ ଫୁଟିଯାଏ ହଁ।
ହଁ ତା ଆରାମସେ କରିହବ କଇଁ ଫୁଲରେ ସବୁ ତିଆରି ମାନେ କିଣିକି ନାଉଁ। ଆମେ କଇଁଫୁଲ ପଦ୍ମଫୁଲ ସବୁ କିଣିକି ନେଇକିନା ତାଙ୍କ ଇଏରେ ସଜାଉ ଆଉ। ତାପରେ ଭସାଣି ହୁଏ ଆଉ ଲାଷ୍ଟ ପାଳି ସରିଲା ପରେ ଭଲସେ ଟିକେ ଆଉ ଭସାଣି ତ ଏତେ ବଜେଟ୍ ଆଣିକି ଡିଜେ ଫିଜେ ଆଣିକି କରିପାରିବୁ ଆଜିକାଲି ଯେମିତି ଗାଡି ଆଣିଛନ୍ତି ମାଇକ୍ ଦି ଚାରିଟା ଆଣିକି ବଜଉ ନାହାନ୍ତି କି? ଡିଜେ ଲାଇଟ୍ ଦି ତିନିଟା ଲଗେଇଛନ୍ତି ସେମିତି କରୁ ଟିକେ ଆଉ ଛୁଆ ଙ୍କ
ହଁ ଆଜିିକାଲି ସବୁମାନେ ଚାଲୁଛି ଆଉ ଭକ୍ତି ଅଛି ନା
କଣ କହିଲ?
ମୁଁ କହିଲି ଆଜିିକାଲି ସମସ୍ତେ ମାନେ ଫ୍ୟାସନ ଚାଲିଛି ଯେମିତିକି ଡି ଡିଜେ ବଜେଇବା ଆଉ ପସନ୍ଦ କରିବା।
ଛୋଟ ଛୋଟ ଛୁଆଅରା ଅଛନ୍ତି ସେ ଦେଖିଦଉଛନ୍ତି କି ଆର ସାହି ଏମିତି କଲେ ଆମର କାଇଁ କରୁନ? କାରଣ ଆର ସାହି ରେ ଲୋକମାନେ ଝିଅମାନେ ଅଧିକ ସେମାନେ ପନ୍ଦର କୋଡିଏ ଜଣ କରିଥିଲେ। ଆଉ ଯୋଉମାନେ ସବୁ ବାହା ହେଇଯାଇଛନ୍ତି ସେମାନେ ଦଉଛନ୍ତି ଅଧିକ ପଇସା ପାଞ୍ଚ ହଜାର କି ଛଅ ହଜାର ଏମିତି ଦଉଛି ହେଲା। ତ ଆମର ଝିଅ କମ୍ ମାନେ ଆମେ ପାଞ୍ଚ ଛଅ ଜଣ ଆମ ଘରେ ମାନେ ପୂଜା ହୁଏ ହେଲା। ଆମେ ବି ପାଞ୍ଚ ଛଅ ଜଣରେ ବି ଆମେ ଘର ଟିକେ ଅଧିକ ସାହାଯ୍ୟ କରନ୍ତି। ଚାରିପାଳି ଠାକୁର କିଣିକି ଆଣୁ ପାଞ୍ଚପାଳି ଆମେ ମୂର୍ତ୍ତି ତିଆରି ଠାକୁରଙ୍କର ସେଇଥିରେ ପୁଣି ସମସ୍ତଙ୍କୁ ଖାଇ ପିବା ଦେଇକି ନା ସେଇଥିରେ ଆମେ ବି ଭସାଣି କରୁ। ତ ଆମେ ଯେତିକି ବଜେଟ୍ ସେଇ ଅନୁସାରେ ଆମେ କରିବୁ ତେଣୁ ଛୁଆମାନେ କୁହନ୍ତି ତାଙ୍କର ଭସାଣି କରୁଛ ଆମର କାଇଁ କରୁନ ତ ଆଉ ଏଠି କରୁ ପଛେ ଦେବା ପରେ ଯାଉ। ଏମିତି ଭସାଣି କଲେ ଗୋଟେ ଗୋଟେ ଖର୍ଚ୍ଚ ହେଇଯାଏ। ସାତ ହଜାର ଆଠ ହଜାର ଏମିତି
ହଁ ହବ ତ ଯାହେଲେ ଡିଜେ ତ ଆସିବ ମାନେ ଭସାଣିରେ
ଆଉ କିଛି ବଳେନା ଲାଷ୍ଟ ପାଳିକି ଆଉ କିଛି ବଳେନି ଆଉ ମାନେ ଆର ବର୍ଷ ଯଉ ପଇସା ବଳେଇଲେ ସୁଧକୁ ଲଗେଇ ଦିଅନ୍ତିନି କି, ସେ ପଇସା କିଛି ବଳେନି।
ପିଲା ସଂଖ୍ୟା ଅଧିକ ହେଲେ ବଳିବ।
ଅଧିକ ତାଙ୍କର ଅଧିକ ବଳେ ତାଙ୍କ ତାଙ୍କର ଯୋଉମାନେ ବାହା ଟଏ ନଦୀ ସେମାନେ ବାହା ହେଇ ସାରିଲା ପରେ ପଇସାିଅନ୍ତିନି କି।
ହୁଁ।
ସେମାନେ ଦିଅନ୍ତି ଟିକେ ଆଉ।
ଆଉ କଣ ଖାଇବା ବନେଇଚ ଆଜି?
ଆଜି ବନେଇଥିଲି ଭାତ, ଆଉ ପୋଟଳ ତରକାରୀ। ହଉ ମୁଁ ରଖୁଛି ଯାଉଛି ଖାଇବି ପରେ ଫୋନ କରିବି ହେଲା।
ହଉ।